ହ୍ୟାଲୋ ଶୁଭ ସନ୍ଧ୍ୟା ବନ୍ଧୁ।
ଶୁଭ ସନ୍ଧ୍ୟା ବନ୍ଧୁ କେମିତି ଅଛନ୍ତି?
ହୁଁ ଭଲ ଅଛି ଠିକ ଠାକ ଜୀବନ ଚାଲିଛି।
କଣ କରୁଥିଲେ?
ଉଁ ବସିଥିଲି ଆଉ ଆପଣଙ୍କର ସବୁ ଠିକଠାକ୍ ଅଛି ତ?
ହଁ ସବୁ ପ୍ରଭୁଙ୍କ ଦୟା ରୁ ବହୁତ ଭଲସେ ଅଛି।
ହୁଁ ଭଲ ରେଡି। ହୁଁ ଆଉ କଣ କରୁଛନ୍ତି ଏବେ?
ବସିଥିଲି ମୁଁ ବି।
ଆ ଖାଇବା ଆଜି ପଖାଳ ଭାତ, ଆଳୁ ପୋଟଳ ଭଜା।
ଆଚ୍ଛା ସେଇି ତ ଜୀବନ ଆଉ।
ତମେ କଣ ଖାଇଥିଲ?
ଭାତ ଡାଲି ଆଉ କଣ ବିନ୍ ଭଜା ହେଇଥିଲା।
ବଢିଆ ପୁରା ଦେଶୀ ଓଡିଆ ଖାଦ୍ୟ ଖାଉଛନ୍ତି ଆଉ କଣ।
ନାଇଁ ନାଇଁ ସେମିତି କିଛି ନାଇଁ ସେ ନର୍ମାଲ ଖାଦ୍ୟ ହିଁ ଆମେ ଖାଉଚୁ।
ହଁ।
ହେଲେ ଆପଣ କିଛି ରେସିପି କିଛି ଜାଣିଛନ୍ତି?
ହଁ ରେସିପି ମୁଁ ବନାଏ ଯେ ଆଉ ମତେ ଟିକେ ବହୁତ ଭଲ ଲାଗେ ମାଛ ବନେଇବା ପାଇଁ।
ମାଛ, ଆଛା ମାଛର ମାନେ କଣ କଣ ବନାନ୍ତି ଆପଣ?
ଦେଶୀ ମାଛ ବନାଏ ମାଛ ଗୋଟେ ମାନେ ପୁରା ଉଁ ଆ ମାଛ ବେଶର ଗୋଟେ ଝୋଳ ହୁଏ ଆଉ ଗୋଟେ ବିନା ବେଶ୍ ରେ ମାଛ ଝୋଳ ହୁଏ। ଉଁ ମାଛ ବେସରରେ ଆମ୍ବୁଲ ପଡେ ଆଉ ଗୋଟେ ବିନା ମାଛରେ ଉଁ ଆମ୍ବୁଲ ପଡେ ମେଜରେ ବିନା ଆମ୍ବୁଲରେ ଯୋଉ ଝୋଳଟା ହବ ଆମ୍ବୁଲ ପଡ଼ିବନି କି ସୋ ଉଁ ସୋରିଷ ବି ପଡ଼ିବନି ସେଇଟା ଗୋଟେ ମସ୍ ସିଏ ହଉଛି ମସଲା ମାଛର ଝୋଳ।
ହଁ ହଁ ହଁ ଆଚ୍ଛା ଆଛା ଆଛା।
ହଁ ଆଉ ଗୋଟେ ଯୋଉ ପୁରା ଝୋଳ ଟା ପୁରା କମେଇ ଦିଆଯାଏ। ଚୁଟ ଚୁଡା ତାହାକୁ କୁହାଯାଏ।
ହଁଁ ପୁରା ଫ୍ରାଏ କରିବାଟା। ମାନେ ପୁରା ମାନେ ପୁରା ଫ୍ରାଏ ହେଇଯାଇଥିବ ସେଇଟା।
ହେଇଯାଇଥିବ।
ହଁ ସୁକୁ ସୁକିଆ ହେଇ ଯାଇଥିବ ସବୁ।
ହୁଁ ଆଉ ଗୋଟେ ସବୁଠୁ ସବୁଠୁ ମତେ ବେଶୀ ଭଲ ଲାଗେ ମାଛ ମୁ ମୁଣ୍ଡ ଆଉ ଲା ଯୋଗୁ ଆଣିକି ବି କିଛି ପନିପରିବା ପକେଇବେନି ଖାଲି ଅ ଛୋ ଅଦାକୁ ଛୋଟ ଛୋଟ କରି କାଟିବେ। ରସୁଣକୁ ଛୋଟ ଛୋଟ କରି କାଟିବେ। ତା କାଟି କଣ କରିବେ। ନା କି ଛେଚିବେ ବି ନାହିଁ ପୁରା ଛୋଟ ଛୋଟ ଛୋଟ ଚୁନୁ ଚୁନୁ କରି କାଟିବେ।
ହଁ ହଁ।
ହଁ କାଟିକି ତାକୁ ରୋଷେଇ କରିବେ ମାଛ ମୁଣ୍ଡ ଆଉ ଲାଞ୍ଜକୁ ଛେଞ୍ଚଡା ଟାଇପ ରେ କରିବେ ପୁରା ଉଁ ଇଏ କରିକି ଘାଣ୍ଟି ଦେବେ
ଆପଣଙ୍କ ବୋଧେ ବେଶୀ ପସନ୍ଦ ସେଇଟା ଆପଣ କହିଲା ବେଳୁ ଖୁସି ହେଇ ଯାଉଛନ୍ତି।
ଅଁ ହୁଁ ନାଇଁ ଏକ୍ଚଲି ଏକ୍ଚଲି ସେଇ ସେଇ ଜିନିଷ ସେଟାର ମାନେ ସ ଶବ୍ଦ ଟା ଗୋଟେ ନିଆରା ହଁ ହଁ। ହଁ ପନିପରିବା ସହିତ ମିଶିଲେ ସେଇଟା ଭଲ ଲାଗେନି।
ହୁଁ ହୁଁ ଆଉ ଗୋଟେ କଣ ସେ ଛିଞ୍ଚିଡା ଛିଞ୍ଚିଡା କଣ କହନ୍ତି ଗୋଟେ ସେଇଟା ଜାଣିଛନ୍ତି?
ହଁ ଛିଞ୍ଚଡ଼ା ଯୋଉ ପନିପରିବା ବୁ ଅ କ କଖାରୁ ପୋଇ ଏଗୁଡା ସବୁ ପକେଇକି ଡାଲି ଆଳୁ ବାଇଗଣ ଟମାଟୋ ପକେଇ ସବୁ କରାଯାଏ। ଅହଁ ତାକୁ ତାକୁ ମାଟି ହାଣ୍ଡିରେ କଲେ ତାର ବାସ୍ନା ଗୋଟେ ବହୁତ ବଢିଆ ଆସେ।
ଆଚ୍ଛା ଠିକ ଅଛି ନିଶ୍ଚୟ ମୁଁ ସେଇଟା ଚେଷ୍ଟା କରିବି ମାଟି ହାଣ୍ଡିରେ ଆଉ ଆଉ ଗୋଟେ ଆଉ ଗୋଟେ ଖାଲି ମାଛ ମୁ ଅ ଖାଲି ମାଛ ମୁଣ୍ଡ ଗୁଡା ଯୋଉ ଗୋଟେ କରନ୍ତି ଗୋଟେ ମାନେ ପୁରା ଭାଜି ଦିଅନ୍ତି ପୁରା। ଚୁଡୁଚୁଡ଼ା କରି ଭାଜି ଦିଅନ୍ତି ପୁରା ମାନେ ମଜା ଲାଗେ ପଖାଳରେ ଖାଇବାକୁ।
ହଁ ସେଟା ତ ବେଷ୍ଟ ଲାଗିବ।
ମାନେ ପୁରା ସେ ମାଛ ମୁ ଗୁ ମୁଣ୍ଡ ପୁରା ଗୁଣ୍ଡ ହେଇଯାଇଥିବ ପୁରା। ଚୁଡୁଚୁଡା ହେଇଯାଇଥିବ ପୁରା ଭାଜା ହେଇଯାଇଥିବ ମଜା ଲାଗୁଥିବ ମାନେ ପଖାଳରେ ଖାଇବ ପୁରା ସ୍ଵାଦ ପୁରା ଅଲଗା ପ୍ରକାର।
ହୁଁ ଆଉ ଗୋଟେ ଆଇଟମ ଗୋଟେ କହୁଛି ଗୋଟେ। ଉଁ ମାଛର ଯୋଉ ବିହନ ନା
ହୁଁ ହୁଁ ହୁଁ।
ମାଛର, ହଁ, ହଁ! ତାର ଯୋଉ ଅଣ୍ଡା ଗୁଡାକୁ, ଆଉ ଯଦି ଅଣ୍ଡା ଉ ମାନେ, ଏ କୁକୁଡ଼ା ଅଣ୍ଡା ଦିଟା ପକେଇକି
ହଁ, ହଁ।
ତାକୁ ଗୋଳେଇକି, ତାପରେ ତାକୁ ଯଦି କି ବେସନ ହଉ, କିମ୍ବା ପକୋଡା ପାଉଡର ହଉ ଯଦି ପକାଇ ତାକୁ ଛାଣିକି ଖାଇବ ନା, ତାର ଟେଷ୍ଟେ ପଖାଳ ଭାତ ସହିତ ଗୋଟେ ପୁରା ଅଲଗା, ପୁରା ଗୋଟେ ନିଆରା ଲାଗେ, ଆମେ କଣ ମାଛ ବିହନକୁ ଆମେ ଯୋଉ ମାଛ କିଣିବାକୁ ଯାଆନ୍ତି, ହେଇ ମାଛ ବିହନ ଅଛି ମୁଁ ନେବିନି ଇଏ କରିବିନି, କିନ୍ତୁ ସେଇଟା ଥରେ ଆଣିକି ପିଲାମାନଙ୍କୁ ଖାଇବାକୁ ଦବ, ସେମାନେ ବହୁତ୍ ଖୁସି ହେଇଯିବେ।
ଆଚ୍ଛା, ଆଚ୍ଛା, ଆଚ୍ଛା, ଆଚ୍ଛା, ଠିକ୍ ଅଛି, ମୋର ସାନ ଭାଇ ଭଉଣୀ ମାନେ ଅଛନ୍ତି ଭଣଜା ଭାଣିଜି ଅଛନ୍ତି ନିଶ୍ଚୟ, ସେମାନଙ୍କ ପାଇଁ ଚେଷ୍ଟା କରିବା ସେଇଟା।
ସେଥିରେ ଛୋଟ ଛୋଟ ମାନେ କଞ୍ଚା ଲଙ୍କ ଛୋଟ ଛୋଟ କରିକି ମାନେ କାଟିଦେବେ କାଟିଦେଇକି ଲୁଣ ହଳଦୀ ମାନେ ଚିକେନ ମସଲା ଯାହା ସବୁ ପକେଇବାର ଅଛି ପକେଇଦେବେ ଲଙ୍କା ପାଉର ଯାହା ସବୁ ପକେଇବ ପକେଇଦବେ ପକେଇ ଦେଇକି ତାପରେ ବେସନ ଗୁ ମାନେ ଅଣ୍ଡା ଗୋଳେଇ ଦେବେ, ବେସନ ଗୋଳେଇ ଦେବେ, ପକେଇ ଦେଇେ ଛାଣିବେ।
ଠିକ୍ ଅଛି, ନିଶ୍ଚୟ ମୁଁ ସେଇଟା ଚେଷ୍ଟା କରିବି ଗୋଟେ ଥର, ଯେତେବେଳେ ମୁଁ ଘରକୁ ଯିବି। ଆପଣ, ଆପଣ, କୋଉଠି ରହନ୍ତି, କୋଉଠି ଏବେ।
ଆ, ମୁଁ ତ, ଓଡିଶା ରେ ରହେ।
ଆଚ୍ଛା। ହେଲେ ମାନେ ପାଖାପାଖି ନା ଆପଣ କଣ ଏବେ ପଢ଼ାପଢ଼ି କରୁଛନ୍ତି, ନା ଆହୁରି ସରିଲାଣି, ଚାକିରି ବାକିରି କରୁଛନ୍ତି କି ହେରି।
ନା ପଢାପଢି ତ ସରିଯାଇଛି, ଏବେ ଏଇ ଛୋଟ ମୋଟ ଚାକିରିରେ ରହିବା କଥାଉ
ଆଚ୍ଛା, ପଢାପଢି କେତେ ପୁରା, ମାନେ ଡିଗ୍ରୀ ହାସଲ କରିଦେଇଛନ୍ତି ବୋଧେ।
ଆ ଡିଗ୍ରୀ କଣ ପ୍ଲସ୍ ଥ୍ରୀ ସରିଛି। ହଁ, ବିଏଡ୍ ବି ସରିଛି।
ଆଚ୍ଛା, ବିଏଡ୍ ବି ସରିଛି, ଏବେ ତ ଆପଣ, ଆପଣ ତ ଆପଣ ତ ଶିକ୍ଷକ ହେବା କଥା ହେଲେ ଆପଣ ଛୋଟ ମୋଟ ଛୋଟ ମୋଟ ଚାକିରି କଣ କରୁଛନ୍ତି ଆପଣ ତ ଶିକ୍ଷକ ହେବା କଥା।
ନାଇଁ ଶିକ୍ଷକ ପାଇଁ ପ୍ରୟାସ ଚାଲିଛି।
ଆଚ୍ଛା ପ୍ରୟାସ କରୁଛନ୍ତି ଭଲ।
ହଁ ଗୋଟେ ଏକ୍ଜାମ ବି ଯାଇ ସାରିଚି ଅଲରେଡି ସେଥିରେ ଆମେ ସଫଳତା ପାଇପାରନାହାନ୍ତି।
ହୁଁ ନିଶ୍ଚୟ ମାନେ ଚେଷ୍ଟା ଜାରି ରଖନ୍ତୁ ନିଶ୍ଚୟ ଭଗବାନ ଆପଣଙ୍କୁ ଆଶୀର୍ବାଦ କରିବେ ନିଶ୍ଚୟ ମିଳିବ।
ହଁ।
ଏବେ ମାନେ ମାନେ ଅଧିକ ପିଲା ହେଇଯାଉଛନ୍ତି ନା। ତ ପ୍ରତିଯୋଗିତା ଟା ଟିକେ ଅଧିକ ହେଇଯାଉଛି ହେଲାକି ତ ଟିକେ ଆପଣଙ୍କୁ ଆଉ ଟିକେ କଷ୍ଟ କରିବାକୁ ପଡିବ ଟିକେ।
ହଁ ଏଟା ତ ପ୍ରତିଯୋଗିତାର ସମୟ ଆଉ ଆମେ କଣ କରିବା। ଲଢିବାକୁ ପଡିିବ। ଆ ଆପଣ କଣ କରୁଛନ୍ତି?
ମୋର ବି ଡିଗ୍ରୀ ହାସଲ କରିକି ମାନେ ଗୋଟେ ବର୍ଷ ହେଇଗଲା। ଏବେ ମୁଁ ବି ଚାଲିଛି ପୋଲିସ ପାଇଁ ଚେଷ୍ଟା କରୁଛି ଚାଲିଛି ମୋର।
ଏବେ ବାହାରିଛି ଜିଲ୍ଲା ସ୍ତରୀୟ ପୋଲିସ ବାହାରିଛି।
ହଁ ଜିଲ୍ଲାସ୍ତରୀୟଟା ମୁଁ ପକ ବାହାରିବ ବାହାରିନି ବାହାରିବ ବାହାରିଲେ ମୁଁ ପକେଇବି। ଏ ଆର୍ ଆଇ ଟା ମୁଁ ଆପ୍ଲାଏ କରିଥିଲି। ବୁଝିପାରିଲି।
ହଁ।
ସେଇଟା ମୁଁ ତାର ପରୀକ୍ଷା ଟା ଦେଇଛି ଭଲ ବି ହେଇଛି। ଆର। ମାର୍କକୁ ମୁଁ ଅପେକ୍ଷାରେ ଅଛି ମାର୍କର।
ଆ ଚାକିରି କରିବ ପୋଲିସ ମାଛ ଖାଇବ ଇଲିସି ଆଉ।
ହଁ ବା ସେଇଟା ତ ସେଥିପାଇଁ ପଚାରିଲିବା ରେସିପି କଣ ଜାଣିଛନ୍ତି ବୋଲି? ଆଉ ଆପଣ ତ ପୁରା ମାଛ ରେସିପି କହିଦେଲେ ପୁରା ବହୁତ ସାରା ରେସିପି କହିଦେ ଆଉ ମୁଁ ନିଶ୍ଚ
ନା ଇଲିଶ ମାଛ ଇଲିଶ ମାଛ କଞ୍ଚା ରୋଷେଇ କରି ଖାଇଲେ ଭଲ ଲାଗେ।
ହେଁ ମୁଁ ମୁଁ ସତ କହିବି ମୁଁ କେବେ ଖାଇନି ସେଇ ଇଲିଶି ମାସ କେମିତି ଲାଗେ କଣ ଲାଗେ ମୁଁ ଜାଣିନି।
ବ ବ ଭାଜିବେନି କଞ୍ଚା ରୋଷେଇ କରିବେ।
କଞ୍ଚା ରୋଷେଇ କରିପାରଲେ ଯେ ଆମ ଯଉ ଇଏ ମାଛଟା ଯୋଉ କଣସି ଭାକୁର ମାଛ ନା କଣ ରୋଷେଇ ହୁଏ ସେଇ ଟାଇପର।
ହଁ କଞ୍ଚା ରୋଷେଇ କରିବେ ମାନେ ଯାହା ମସଲା ଫସଲା ଦେଇକି ପାଣି ଦେଇଦେବେ ପାଣି ଦେଇ ଦେଇ ସାରିଲା ପରେ ସେ ମାଛକୁ ମାନେ ପକେଇଦେବେ। ପୁରା ମାନେ ଗ୍ୟାସ୍ ଅଧିକ ବଢ଼େଇବେନି।
ହଁ ମାନେ ମଧ୍ୟମ ମଧ୍ୟମରେ।
ପୁରା କମ୍ ମଧ୍ୟମ ନାହିଁ କମ୍ ଗ୍ୟାସ୍ ପୁରା କମ୍ରରେ ଥାର୍ଟି ମିନିଟ ରଖିବେ। ମା ଅଫ୍ ତି କମ ରେ କୋଡିଏ ମିନିଟ୍ ତ ରଖିବେ। ଜମାରୁ ଘୋ ମାନେ ଘୋଡଣାଟା କାଢିବେନି।
ହଁ ହଁ କହିଲେ ମାଛ ପୁରା ଶିଝିଯିବ ସେ ଭିତରେ।
ମାଛ ସିଝି ଯାଇଥିବ ତାର ଟେଷ୍ଟ ଗୋଟେ ନିଆରା ଗୋଟେ।
ଆଚ୍ଛା ଆଚ୍ଛା ଆଚ୍ଛା ଠିକ ଅଛି।
ମାନେ ଇଲିଶ ମାଛର ଟେଷ୍ଟ ମାନେ ତାର ସ୍ୱାଦଟା ପଳାଏ।
ଆଚ୍ଛା।
ହଁଁ।
ହେଲେ କଞ୍ଚା ରୋଷେଇ କରିବାର ଅଛି। ସେ ଭାକୁର ମାସ ଯେମିତି ଆମ କଞ୍ଚା ରୋଷେଇ ହୁଏ। ସେ ଭାକୁର ମାଛ ଛାଣି ଦିଅନ୍ତି ବୋଧେ ସେଇରାକୁ।
ହଁ ଭାକୁର ମାଛ ଛାଣି ଦିଅନ୍ତି କଞ୍ଚା ରୋଷେଇ କଲେ ଆଇଁସିିଆ ଲାଗେ ଟିକେ।
ହଁ ସେଇଟା ଟିକେ ଆଇଁସିଆ ଲାଗେ। ତ ଇଏ କଣ ଆଉ ଗୋଟେ କ ସେ ଯୋଉ ନିଶ ଫିଷ ବାହାରିଥାଉ ସେ ମାଛର ନା କଣ ଗୋଟେ ସେଇଟା ଖାଇଛନ୍ତି କେବେ।
ଉ ଉଁ ଟାଟ୍ରା ମାଛ।
ନା ନା ଆଉ ଗୋଟେ କଣ ସେ କଣ ହଁ ହଁ ମାଗୁର ମାଗୁର ମାଛ ଖାଇଛନ୍ତି?
ମାଗୁର ମାଛ ହଁ ଦେଶୀ ମାଗୁର ମାଛ ମିଳିଲେ ତାକୁ ଆମ୍ବୁଲ ଦେଇ ରୋଷେଇ କଲେ ଭଲ ଲାଗିବ। ଇଏ ଯୋଉ ମା ଚା ମାଗୁର ମାଛ ନା ଚାଷ ମାଗୁର ମାଛ ସେଟା ମଧ୍ୟ ପାଇଁ ହାନିକାରକ ଦେହ ପାଇଁ ଭଲ ନୁହେଁ ବିଭିନ୍ନ ପ୍ରକାର ରୋଗ ହଉଛି। ତାକୁ ବି ଗମେଣ୍ଟ ବି ବନ୍ଦ କରୁଛି। ବ୍ୟାନ କରିଦେଲାଣି ଯୋଉଠି ବି ବିକ୍ରି ହଉଛି ଗମେଣ୍ଟ ବିସ୍କୁଟ। ହ ନାଇଁ ଯୋଉଟା ଚାଷ ମାଗୁର ଦେହ ପାଇଁ ଭଲ ନାହିଁ ଯୋଉ ମାଗୁର ଟା ଚାଷ ହୋଉନଥିବ ଗୋଟେ ପୋଖରୀ କି ଗାଡିଆରେ ସେ ଆପେ ଆପେ ବଢିଥିବ ନା ସେ ମାଗୁର ଟା ଦେହ ପାଇଁ ବହୁତ ଭଲ ହଁ ସେଟା ବହୁତ ଭଲ ଦେହ ପାଇଁ।
ଆଚ୍ଛା ଆଚ୍ଛା।
ହଁ ଯେମିତି ମୁଁ କହିଲି ହଁ ଯେମିତି ମୁଁ କହିଲି ମଣିଷ ଘୁଷୁରୀ ଖାଉଛନ୍ତି।
ହଁ।
ଯଦି ସେ ଘୁଷୁରୀ ଟା ନିଜେ ପାଳିଥିବେ ନିଜେ ଖାଦ୍ୟ ଦେଇଥିବେ। ତାକୁ ଖାଇଲେ ଦେହ ପାଇଁ କିଛି ବିପଦ ନୁହେଁ। ଯଦି ସେ ଘୁଷ ଶୁରୀଟା ବାହାରେ ବୁଲୁଥିବ ଏଠି ସେଠି ମୁହଁ ମାରୁଥିବ ସେଟା ଖାଇଲେ ଦେହ ପାଇଁ ପୁରା ବିପଦ।
ଆଛା ଆଛା।
ହୁଁ।
ସେ ଘୁଷୀରି ପ୍ରକାରର ଆଉ ଗୋଟେ ଆଉ ଗୋଟେ ଯୋଉ ଦେଖାଯାଏ ସେଇଟା କେବେ ଚେଷ୍ଟା କରିଛନ୍ତି ଖାଇବା ପାଇଁ?
ବାରାହା ବାରାହା।
ହଁ ବାରହା କୁହନ୍ତି ବାସ ବାସ ବାରହା।
ଆକ୍ଚୁଆଲି ଯେହେତୁ ସେଇଟା ଆମର ମାନେ ଜଙ୍ଗଲରେ ରୁହେ ସେଟା ଆମର ଗମେଣ୍ଟ ବା ସବୁ ଆମ ଭାରତ ସରକାର ତାକୁ ବ୍ୟାନ କରିଛନ୍ତି ଯିଏ ଖାଇବ ଆରେଷ୍ଟ ବି ହେ।
ହେଲେ ବି ଲୋକମାନେ ତ ଖାଇ ଦଉଛନ୍ତି ସେ ଆରେଷ୍ଟ୍
ହଁ ଲୋକମାନେେ ତ କିଏ ଓପୋନଲି ଖାଉନାହାନ୍ତି। ଖୋଲା ଖୋଲି ଭାବରେ ଖାଉନାହାନ୍ତି। କିଏ ଲୁଚି ଛପିକି ଯିଏ ଯାହା ଖାଉଛି ଆଉ।
ମାନେ ଏବେ ଟିକେ ମାନେ ଭିତର ଅଞ୍ଚଳ ଟିକେ ହେଇଥିବ ଯୋଉମାନେ କି ଲୋକମାନେେ ମାନେ ଏତେ ବାହାର ଦୁନିଆର ସଂସ୍ପର୍ଶରେ ଆସି ନଥିବେ। ସେମାନେ ଯାଇକି ମାରୁଛନ୍ତି ହଁ ଗମନାଗମନ ସୁବିଧା ନ
ହଁ ସେମାନେ ଫା ହଁ ସେମାନେ ଫାସ ବସେଇକି ମାରିଦଉଛନ୍ତି।
ହଁ ବା ସେଇଟା ଖାଉଛନ୍ତି। ମୁଁ ଶୁଣିଥିଲି ଭଲ ଲାଗେ ମାଂସଟା ବୋଲି କଣ।
ଠିକ୍ ଅଛି। ହଉ ଯା ହଉ ଭଲ ଲାଗିଲା। ଉଁ ମନ ଟା ଭଲ ନଥିଲା ତ ତୁମ ସହିତ କଥା ହେଇକି ଟିକେ ଠିକ୍ ହେଇଗଲା।
ସେଇଟା ସେଥିପାଇଁ ତ ଏଇ ଆପ୍ ଟା ଠିକ୍ ଅଛି ଠିକ୍ ଅଛି ନିଶ୍ଚୟ ନିଶ୍ଚୟ।
ଖେ ପରେ କଥା
ଠିକ୍ ଅଛି।